ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହ୍ୟାଲୋ କଣ କରୁଛନ୍ତି?
ହ୍ୟାଲୋ।
ଆଜ୍ଞା କଣ କରୁଛନ୍ତି?
ଏବେ ଟିକେ ରେଷ୍ଟ ନେଉଛି ଆଉ
ଆଛା ଆଚ୍ଛା।
ଆଚ୍ଛା ଆପଣ କୁଆଡ଼େ ସବୁ ବୁଲିବା ପାଇଁ ଯାଇଛନ୍ତି?
ମୁଁ ଏବେ ଯାଇଥିଲି ପୁରୀ ଯାଇଥିଲି।
ହ ଫ୍ୟାମିଲି
ଏ ଏବେ ଫାମିଲି ସହିତ ଏ ଛୁଟିରେ ଯାଇଥିଲି ପୁରୀ ଯାଇଥିଲି। ଆପଣଙ୍କର ପୁରୀ ଯାଇଛନ୍ତି କେବେ?
ହଁ ଯାଇଛି ଚାରି ଥର ଯାଇଛି ପଢ଼ିଲା ବେଳକୁ ଟିୁଉସନ୍ ସାର୍ ନେଇଥିଲେ ଥରେ ତାପରେ ହେଠୁ ଫ୍ୟାମିଲିରେ ଯାଇଥିଲୁ ଥରେ। ଏ ଖୁଦୁରୁକୁୁଣୀ ପିଲା ଆଉ ଗଣେଶ ପୂଜା ପିଲା ମିଶିକି ଯାଇଛୁ। ଦୁଇଥର
ଆଚ୍ଛା।
ଆମର ସେଠି ଘରଠୁ ସେ ଟ୍ରେନ୍ ଟା ସୁବିଧା। ଜମା ପାଆଁଶହ ମିଟର ଦୂର ମାନେ ଆମ ଗାଁ ନେଇ ଆମ ଗାଁରେ ଷ୍ଟେସନଟା। ତ ସେ ଆମକୁ ସୁବିଧା ହୁଏ ଯିବା ପାଇଁ ଆମର କଣ ଟିକେ ମାନେ ଧର ଅକେଜନ୍ ପଡିଲା ଚାଲ ପୁଣି। ତାପରେ ପୁରୀ ଯାଇକି ଜଗନ୍ନାଥଙ୍କୁ ଦର୍ଶନ କରିକି ସମୁଦ୍ରରେ ଗାଧେଇବାର ମଜାଟା ହିଁ ଅଲଗା।
ସେଇଟା ଗୋଟେ ନିଆରା ଅନୁଭୂତି।
ନିଆରା ନୁହୁନ୍ତି। ଆଉ ଭଗବାନଙ୍କୁ ତ ମାନେ ଦର୍ଶନ ତ ଏତେ ଭିଡରେ ଭଲ ସେ କରି ହୁଏନି ଯେତେ ଏତିକିରେ ବି କରି ହୁଏ ଯେମିତି ଲାଗେ କି ଭଗବାନ୍ ଆମକୁ ଚାହିଁଛନ୍ତି। ଯୋଉ ପଟେ ବି ଛିଡା ହେଲେ ସେମିତି ଲାଗ କିି ଭଗବାନ୍ ଆମକୁ ଚାହିଁଛନ୍ତି ଆମକୁ ଦେଖୁଛନ୍ତି ଆଖିରୁ ଠକ୍ ଠକ୍ ଲୁହ ଝରି ଆସେ।
ମାନେ ଆପଣ ତାହେଲେ ଜଗନ୍ନାଥଙ୍କୁ ବେଶୀ ବହୁତ୍ ମାନନ୍ତି।
ବହୁତ୍। ମୁଁ ମାନେ ମୁହଁକୁ ମୁହ, ହଁ। ଆମର ଆରାଧ୍ୟ ଦେବତା ସିଏ।
ବା ଆଉ କିଛି ଅନୁଭୂତି ଅଛି ପୁରୀର।
ଯେତେବେଳେ ବି ଯାଉ ନା ମାନେ ଯେତେବେଳେ କୋଉଠି ଯିବା ପାଇଁ ଆମେ ଭାବୁ ଆମେ ପୁରୀଟାକୁ ଆଗ ହିଁ ଭାବୁ।
ଆଞା।
ଅନୁଭୂତି କହୁଛି ଗୋଟେ ଦେଖନ୍ତୁ ଯାଇଥିଲି ଯୋଉୁ ଟେନ୍ଥରେ ଯାଇଥିଲୁ ଟିଉସନ୍ ସାର୍ ନେଇଥିଲେ।
ହୁଁ।
ଯାଇଥିଲୁ ତ ଆମେ ସେ ଠାକୁରଙ୍କୁ ଦର୍ଶନ କରିସାରିଲୁ ତାପରେ ଅଟୋ ଯୋଗେ ଆମେ ଆସୁଥିଲୁ କୋଣାର୍କ ତ ସେଠି ମନ୍ଦିର ଦର୍ଶନ କରିକି ଜଗନ୍ନାଥଙ୍କୁ କୋଣାର୍କ ଆସୁଥିଲୁ।
ଆପଣ କଣ ଡାଇରେକ୍ଟ ଷ୍ଟେସନରୁୁ ଓହ୍ଲାନ୍ତି ଆଉ ମନ୍ଦିର ପଳାନ୍ତି ମାନେ ନା ସମୁଦ୍ର ଆଗ ଦେଇକି ଯାଆନ୍ତି।
ନା ନା ଆଗରୁ ଯୋଉ ଷ୍ଟେସନ ରେ ଯୋଉ ଆମ ଗାଡି ଲାଗୁ ଲାଗୁ ତ ସେଠି ଷ୍ଟେସନ ରେ ଦିଟା
ହଁ।
ସାଢେ ଗୋଟେ, ଦିଟା ହେଇଯାଏ। ତ ଆମେ ଆଉ ରୁମ୍ ନ ନେଇକି ସେ ପ୍ଲାଟଫର୍ମ ରେ ଏ ଟିକେଏପଟ ସେପଟ ହେଇଯାଉ ଯେମିତି ଚାରିଟା ହେବ ଚାଲିବା ଆରମ୍ଭ କରିଦଉ ଚାଲିବା ଆରମ୍ଭ କରିଦଉ ସି ହଁ ବିଚଚ୍ କ ସମୁଦ୍ର କୂଳକୁ ଦିଦି ଯାଇ ସେଠି ପହଞ୍ଚିକି ସେ ସକାଳୁ ସକାଳୁ ଆଗ ସେଠିକ ସେଇଠି ଆଗ ଦୁଇ ତିନି ଘଣ୍ଟା ସମସ୍ତେ ଗାଧାନ୍ତି। ସେଇଟା ହିଁ
ହୁଁ, ହୁଁ, ହଁ ସେଇଟା ମନରେ ଥାଏ ଯେହେତୁ ଆଉ ପ ପୂର୍ବ ପୁରୁଷରୁ ରହି ଆସିଛି ଯେ ଆଗ ମନ୍ଦିର ଯିବା ଆଗରୁ ସମୁଦ୍ର ହେଇକି ଯିବ ଟିକେ।
ହଁ ସେଇ ବା। ଆ ଆ ଆଗେ ଦୁଇ ତିନି ଘଣ୍ଟା ସବୁ ପିଲାେ ସକେ ପାଣିରେ ଖେଳିବେ ତ ପୁରା ଆଉ ଦୁଇ ତିନି ଘଣ୍ଟା ତାପରେ ଯାଇକି ଶୌଚାଳୟରେ ଗାଧେଇକି ମନ୍ଦିର ଦର୍ଶନ। ସେ ହଁ ସେଟା ଟେନ୍ଥେରେ ସେମିତି କରିଥିଲୁ। ତାପରେ ତାପରେ ସେ ଦର୍ଶନ କରି ସାରିକି ଅଟୋରେ ଆମେ ଆସୁଥିଲୁ କୋଣାର୍କ। ସେ ଯୋଉ ଝାଉଁ ଗଣି ଦେଇକି ଆସନ୍ତି ତାପରେ ସେ ମ ମଝିରେ କଣ ହେଇଚି ଆମ ଅଟୋଟା ଖରାପ ହେଇଗଲା ଦୁଇଟା ଅଟୋ ଆମେ କରିଥିଲୁ।
ଆଚ୍ଛା ମାନେ ବୋହୁତ ପିଲା ଯାଇଥିଲେ ତାହେଲେ।
ଦଶ ବାର ଜଣ ପିଲା ଯାଇଥିଲୁ ଦୁଇଟା ଅଟ ଆମ ଟିଚର କରିଦେଇଥିଲେ ଆଉ ଗାର୍ଡିଆନ ବି ଯାଇଥିଲେ ଦୁଇଟା ଅଟୋ କରିଥିଲେ ସେଥିରୁ ଗୋଟ ଗୋଟେ ଅଟ ଖରାପ ହେଇଗଲା।
ଆଚ୍ଛା।
ହଁ ଅଟୋରେ ତ ବେଶୀ ଲୋକ ଜାଗା ହେବେନି ଆଉ ସେଟାକୁ ମାନେ
କୋଣାର୍କ ଯିବା ଭିତରେ ନାଇଁ।
ହଁ ପୁରୀରୁ କୋଣାର୍କ ଯିବା ଭିତରେ ତାପରେ ସେଇଠି ଆଉ ତ ଅଟୋ ଗୁଡା ଛୋଟ ଛୋଟ ଦିଇଟା ଅଟୋର ଲୋକ କ ଆଉ ଗୋଟେ ଅଟୋରେ ଥୋଡିନା ବସି ପାରିବେ ତାପରେ କୋଣ କରିବୁ ତାପରେ ସେଠି ୱେଟ କଲୁ କେତେ ସମୟ ସେ ଅଟରେ ଲାଗିଲୁ ବି ବୋହୁତ ସମ ସେ କହିଲେ ଟିକେ ଠେଲି ଦିଅ ଟିକେ ଇଏ କରିଦିଅ ଟିକେ ସିଏ କରିଦିଅ ଯେତେ ପ୍ରକାର କଲୁ କିଛି ହେଲାନି। ତାପରେ ତାପରେ ସେଠି କଣ ହେଲା ଆଉ ଜଣେ ଫରେନର ଗୋଟେ ଅଟୋ ରେ ହସିକି ଆସୁଥିଲେ ହେଲା।
ଆଚ୍ଛା।
ତାପରେ ଆମେ ସେଉ
ଏଇଟା କେତେବେଳ ସମୟ ହବ।
ସେଇଡା ଏଗାର ଦୁଇ ହଜାର ଏଗାର ମସିହା କଥା।
ନାଇଁ ନାଇଁ ସମୟ ମାନେ ଦିନରେ କି ରାତିରେ।
ହ ନାଇଁ ଟାଇମ ସେତଳକୁ ସାଢେ ବାରଟା ଗୋଟେ ପାଖାପାଖି ହେଇଗଲାଣି।
ଏ ରାତି।
ନା ଦିନ ଭେଳା କଥା କହୁଚି ତ ଦ ଦର୍ଶନ ସାରିକି ଆମେ ଆସୁଥିଲୁ ନା ଏଠିକି।
ଆଚ୍ଛା ନା ସେ ଆପଣ ତ ବ କହେ ଦେଢଟା ଦିଟା ବେଳେ ଆପଣ ଅ ରାତି ଦେଢଟା ଦିଟାରେ ପହଞ୍ଚିବେ
ହଁ ରାତି।
ରାତି ପହଞ୍ଚିକି ମାନେ ପାହାନ୍ତା ପାହାନ୍ତା ଯାଇ ଟିକେ ସେ ପ୍ଲାଟଫର୍ମ ରେ ଏପଟ ସେପଟ ହେଇଯାଉ
ଆଚ୍ଛା ଆଛା ଆଛା। ମୁଁ ଭାବୁଚି ଦିନରେ ଆପଣ ଯେ ଯାଇଥିଲେ ଏଥିରେ ତ ଦର୍ଶନ ସାରିକି କୋଣାର୍କ କଲା ବବେଳକୁ ରାତି ହେଇ ଯାଇଥିବ।
ନାଇଁ ନାଇଁ ନାଇଁ ଆମେ ଆମର ଆମର ସକାଳେ ଟ୍ରେନ ଅଛି କଣ ସନ୍ଧ୍ୟାରେ ଟ୍ରେନ ଅଛି। ଆମେ ସେ ସନ୍ଧ୍ୟା ଟ୍ରେନ ଟାରେ ଯାଁଉ ମାନେ ଯିଏ ଚାହିଁ ମନି ଘର ନବା ପାଇଁ ସନ୍ଧ୍ୟା ଟ୍ରେନ୍ ଟାରେ ଗଲେ ଆରାମସେ କିଛି ଘର ଫର ନବାକୁ ପଡିବନି ଗଲ ରାତିରେ ଟିକେ ପ୍ଲାଟଫର୍ମରେ ପ ହେଇଗଲେ ତ ସକାଳ ହେଇଯିବ। ତାପରେ ଗଲ ଆରାମ୍ସେ। ଏ ଠାକୁରଙ୍କୁ ଦର୍ଶନ କଲ, ଗାଧେଇଲ, ଦିନଯାକ ଯାହା ଦର୍ଶନ କଲ ପୁଣି ଚାରିଟା ସୁଦ୍ଧା ଆ ଆସିକି ଷ୍ଟେସନ୍ ରେ ପହଞ୍ଚିଯିବା। ଆଉ ଘର ନବାକୁ ପଡିବନି।
ହଁ ଏଇଟା ଏଇଟା ଆପଣଙ୍କଠୁ ଗୋଟେ ଜିନିଷ ଶିଖିବାକୁ ମିଳିଲା। ଯେ ସ୍କିପ୍ କରିବାର ଅଛି ସ ଯଦି ହୋଟେଲ, କି ଯାହା ଯୋଉମାନଙ୍କ ପାଖରେ ମାନେ ଫଣ୍ଡ ସେତେ ଇଏ ନଥିବ କି ଯାହାବି ମାନେ ଗୋଟେ ମାନେ ବଡ ଲୋକ ହଉ, ଛୋଟ ଲୋକ ସେମିତି କିଛି ସମସ୍ତିଙ୍କର ମାନେ ପକେଟ ସେତେ ସମାନ ନଥା ଥାଏ ନା।
ହଁ।
କିନ୍ତୁ ଗୋଟେ ଜିନିଷ ଶିଖିବାକୁ ମିଳିଲା ଯେ ମାନେ ଏମିତି ଯଦି ସନ୍ଧ୍ୟାରେ ବାହାରିବା ଆମେ ରାତିରେ ପହଞ୍ଚିବା, ଘଣ୍ଟେ ଦି ଘଣ୍ଟା ଏପଟ ସେପଟ ହେଇଗଲେ ପୁରୀ ତ ରାତି ପାଇଁ ବି ଠିକ୍ ଅଛି। ତିନିଟା ଚାରିଟା ସୁଦ୍ଧା ପହଡ ଖୋଲିଗଲେ ଆମେ ମନ୍ଦିର ପଳେଇବା।
ସେଇଟା ଯାଇକି ଯିବୁ। ସେଠୁ ସେ ଫରେନର ଆସିଲେ ତାପରେ ଆମେ ତାଙ୍କୁ ହାତ ମାରିଲୁ ତାଙ୍କ ଅଟକୁ ସେ କଣ କଲେ ନା ସେ କହିଲେ ଅଟୋରେ ତ ଗୋଟେ ସିଟ୍ ଆଉ ଗୋଟେ ଛୋଟ ସରୁ ସିଟ୍। ସେ କହିଲେ ଏଇ ଯୋଉ ବଡ ସିଟ୍ ଟାରେ ସେ ବସିଛନ୍ତି ସେଇଟାରେ କେବଳ ସିଏ ବସିବେ। ଯଦି ତମକୁ ବସିବାର ଅଛି ସେ ସରୁ ସିଟ୍ ରେ ବସ, ନହେଲେ ଆଗରେ ବସ।
ଆଚ୍ଛା।
ଆଠ ଜଣ ପିଲା ଆମେ। କେମିତି ବସିବୁ କଣ କରିବୁ, କଣ କଲୁ? ସେ ସରୁ ସିଟ୍ ରେ ଦି ଚାରି ଜଣ ବସିଲେ ଆଗରେ ଜଣେ ଦିଇ ଜଣ ବସିଲେ ଆଉ ଯୋଉ ଆର ଅଟୋଟା ଥିଲା ସେଟାରେ ପୁଣି କେଞ୍ଚା କେଞ୍ଚି ହେଇକି ଆଉ ଦି ତିନି ଜଣ ହେଥିରେ ଆଡ୍ ହେଇଗଲେ। ମାନେ ବିଶ୍ଵାସ କ କରନ୍ତୁନି ମାନେ ଷ୍ଟେସନ୍ ରେ ପହଞ୍ଚିଲାବେଳକୁ ଗାଡି ଅଲରେଡ଼ି ଲାଗିକି ଅଛି। ଷ୍ଟେସନ୍ ରେ ଆଉ ଆମେ ଚାଲିନୁ। ଆଉ ସେ ଆଉ ପା ଗଲୁ କେତେବେଳେ ସେତ ଅସୁବିଧା ହେଲା ବାଟ ବାଟରେ ଅଟୋ, ହଁ, ସେଠୁ ରିଟର୍ନ କରିଗଲୁ।
ଆଚ୍ଛା ଆଚ୍ଛା।
ସେ ଏକାଥରେ ଷ୍ଟେସନ ଗଲୁ ହା। ଷ୍ଟେସନକୁ ଯାଇକି ଆମ ଯୋଉମାନେ ଗାଡିଆନ୍ ଯାଇଥିଲେ ସେମାନେ କହିଲେ ତମେ ଯୋଉ ଯୋଉ ଯୋଉ ଯୋଉଦି ଦିଟା ବଗିରେ ଚଢୁଛ ଦିଟା ବଗିରେ ଚଢ। ଆଉ ଆମେ ସେ ଆମେ ଆଉ ସେ ଷ୍ଟେସନ୍ ରେ ଚାଲିନୁ ଖାଲି ମାନେ ପାଦ ଖାଲି ଯିଏ କହିବ ସ୍କେଟିଂ ଲାଗିଛି ତଳେ।
ଏ ମାନେ ଠେଲି ପେଲିକି ନେଇ ଯାଇଛନ୍ତି ଆଉ।
ପୁରା ମାନେ ଘୁଷୁରୀ ମାନେ ପୁରା ଧାଇଁ ଧପଡି ପୁରା ଦିଟା ବଗିରେ ସମସ୍ତେ ଚଢିଗଲୁ। ସେମାନେ ଦୁଇ ଜଣ ଗଲେ ଟିକେଟ ପାଇଁ, ଜଲ୍ଦିରେ ଜଲଦି ଟିକେଟ କରିକି ଧରିକି ପଳେଇ ଆସିଲେ। ଗାଡିରେ ଯେତେବେଳେ ଗାଡିଆନ ବସି ସାରିଲେ ଗାଡିରେ ତାପରେ ଟିକେ ଆଶ୍ୱସ୍ତି ଫିଲ୍ ହେଲା।
ଆଚ୍ଛା।
ଏଇଟା ଗୋଟେ ଛୋଟବେଳର ଗୋଟେ ବଡ଼ ଅନୁଭୂତି।
ଆଉ ମନ୍ଦିରର କିଛି ଅନୁଭୂତି।
ମନ୍ଦିରରେ, ହଁ ମନ୍ଦି
କାହିଁକ ନା ଏବେ ଏବେ ଏବେ ଯେମିତି ମାନେ ଜୟ ଜୟ ଜୟ ଜଗନ୍ନାଥ ଚ୍ୟାନେଲ ଗୋଟେ ଆସିଛି। ତା ପାଇଁ ଦେଖନ୍ତି ନା ନାଇଁ ଜୟ ଜଗନ୍ନାଥ? ଟିଭି ଗୋଟେ ଆସିଛି ଚ୍ୟାନାଲ ତା ପାଇଁ ଏବେ କଣ ବୋହୁତ ଭିଡ ହେଇଗଲାଣି।
ହଁ ସେତେବେଳେ ବି ବୋହୁତ ଭିଡ ହେଇଥିଲା।
ମାନେ ସେତେବେଳେ ସେତେବେଳେ ଯି ଯା ଯାହାହେଲେ ବି ଟିକେ ଉମ୍ ରୋହୁଥିଲା ଏବେ ତ ବୋହୁତୁ ମାନେ ବୋହୁତୁ ଭିଡ ହେଇଯାଉଛି ମାନେ ଯେ ଯେହେତୁ ଖାଲି ଓଡିଆରେ ଦୋଉଥିଲା ଜୟ ଜଗନ୍ନାଥ ଟିଭି ଟା। ଏବେ ହିନ୍ଦୀ ରେ ବି ଆରମ୍ଭ ହୋଇଗଲାଣି।
ତ ସମସ୍ତେ ଜାଣିଥିଲେ।
ହୁଁ ହୁଁ।
ଭଗବାନଙ୍କର ମହିମା ସମସ୍ତେ ପ୍ରାୟ ଭିଡ ହୋଉଛି ସମସ୍ତେ ଆସୁଛନ୍ତି। ଏବେ ଲାଷ୍ଟ ରେ ଯାଇଥିଲୁ ଖୁଦୁରୁକୁଣୀ ପିଲା।
ହଁ ହଁ।
ମୁଁ ମୋ ସହିତ ମୋ ପୁତୁରାକୁ ନେଇକି ଯାଇଥିଲି ଭାଇଙ୍କ ପୁଅ ସେ ସିକ୍ସ କ୍ଲାସ୍ ରେ ପଢୁଛି ତାକୁ ନେଇଯାଇଥିଲି କଇଲେ ହେ ଏତେ ଭିଡ଼ ବିଶ୍ୱାସ କରିବେନି ଗୋଟେ ବ୍ୟାରିକେଟ୍ ରେ ତା ଛାତି ଠୁ ପୁରା ରହିଲା ବ୍ୟାରିକେଟ୍ ଟା। ସିଏ ପୁରା ଚାପି ହେଇକି ମୁଁ ତ ପୁରା କାନ୍ଦୁଣୁ ମାନ୍ଦୁଣି ହେଇଗଲିଣି ପୁରା ସେତେବେଳୁକୁ ମୁଁ ଦେଖ ଖୁଛି ଆମ୍ପୁ ମୁଁ ହାତଟା ତଥାବିି ଦେଇଛି ବ୍ୟାରିକେଟ୍ ରେ ହାତ୍ ବ୍ୟାରିକେଟ୍ ମୋ ହାତ ତାପରେ ସିଏ ତା କେତେ କସ୍ କଷ୍ଟ କରିକି ଜଣେ ଭାଇ ଛୋ ମାନେ ବଡ ଭାଇ ଜଣେ ସେଇଠୁ ସେ ବ୍ୟାରିକେଟ୍ ରୁ ତାକୁ ବାହାର କରିଦେଲେ।
ମୋର ବି ସେମିତି ମାନେ ବୁ ଏବେ ନେଇକି ଯାଇଥିଲି ଯୋଉ ପୁଅ ଘାରିକାଙ୍କୁ। ତ ମା ପୁଅ ଆଗରେ ବଡ ପୁଅ ତ ମା ସାଙ୍ଗରେ ପଳେଇଲା। ସାନ ଟାକୁ ମୋ କାନ୍ଧ ଉପରେ ବସେଇ ଦେଇଥିଲି।
ହଁ।
କାନ୍ଧ ଉପରେ ବସେଇଛି କିନ୍ତୁ ଏତେ ଗରମ୍ ଏତେ ଭିଡ। ମାନେ ସେ ବେହୋସ୍ ହବା ଉପରେ ମାନେ ସେ ତା ମୁଣ୍ଡ ପଛପଟକୁ ଏମିତି ଝୁଲିଗଲାଣି। ମତେ ପଛପଟୁ ଜଣେ ହାତ ମାରୁଛି ହାତ ଠାରିକି ଡାକିଲା ଯେ। ସିଏ ଶୋଇପଡିଛି କି କଣ ହେଇଛି ଦେଖନ୍ତୁ ଟିକେ ମୁଁ ତା ଗାଲରେ ହାତ ମାରୁଛି। ଆଉ କି ଦର୍ଶନ୍ କରିବି କିନ୍ତୁ ଭିତରେ ତ ପଶି ଯାଇଛି ବାହାରିବାକୁ ତ ପଡିବ। ମୁଁ ତାକୁ ଯେମିତି ସେମିତି କରିକି ଉଠେଇକି। ଏଅଁ ଉଠ୍ ଉଠ୍ କୁ ଧନ ପ ପ ଚାଲ ପଳେଇବା ନହେଲେ। କିନ୍ତୁ ପଛୁକୁ ତ ଆଉ ଫେରି ହବନେଇଁ ସେଇ ବାହାର ପଟକୁ ହିଁ ଯିବାକୁ ପଡିବ।
ହଁ ଯାଇକି ଆଗ ପଟେ ଆସିବାକୁ ପଡିବ।
ଆଗ ପଟେ ମାନେ ଆଉ ଦର୍ଶନ୍ ରେ ଆଉ ସେ ଇଏ ନାହିଁ ମନ ଆଉ ଦର୍ଶନ୍ ରେ ନାହିଁ। ସେତେବେଳୁକୁ କେମିତି ବାହାରକୁ ବାହାରିବି ସେଇଟା ଚିନ୍ତା ହେଇଗଲା।
ହେ।
ତାପରେ ବାହାରକୁ ଆସିକି ଅପେକ୍ଷା ବୋହୁତ ଧରିକି କଲି। ଘଣ୍ଟେ ଦେଢ ଘଣ୍ଟା ପରେ ମାନେ ମାଆ ଛୁଆ ଭାଆରିଲେ। କିନ୍ତୁ ମୁଁ ସେତେବେଳୁକୁ ପାଣି କୋଉଠି ଦେବି କଣ କରିବି ସେ ସାନ ଇଏ କୁୁ
ହଁ ହଁ କୁଅ କୁଅ ହଁ ହଁ ସେଇଠୁ ଭାରି ଡର ଲାଗିଥିବ ସେତେବେଳେ?
ହଁ ବୋହୁତ ଡର ମାନେ କଣ ହେଲା କଣ ନାଇଁ। ଆଚ୍ଛା ଟିକେ ସାନ ପୁଅ ଡାକୁଚି ମୁଁ ଟିକେ